ଯା
ହୁଁ।
ହଁ କୁହ। କହିଲି ତାହେଲେ କିର୍ ଏଇ ଶୋଇଛି ଆଉ କଣ କରିବି।
ଛା
ତାହେଲେ ପି ଜି କେବେ ଜଏନ୍ କରୁଚ।
କେବେ ଆଡମିସନ୍ ଯେବେ ନୋଟିସ୍ ଆସିବ ତ ଅନଲାଇନ୍ ଆଡମିସନ୍ ହବ। କେବେ କ୍ଲାସ୍ କଣ ଷ୍ଟାର୍ଟ ହବ ମୁଁ ତ ଜାଣିନି।
ଆସିଲେ ଆସିବ ମେସେଜ୍।
ହଁ ବୋଧେ ମୋତେ ଲାଗୁଛି ରଥଯାତ୍ରା ପରେ।
ହୁଁ।
ତୋମେ କେବେ ଯାଇଚ ପୁରୀ ରଥ ଦେଖିବାକୁ?
ଉଁ, ରଥଯାତ୍ରା କୁ ମୁଁ ଯାଏନି, ସେ ଯୋଉ ଭଳିଆ ଗହଳି ଶୁକୁଆ ହେଇ ତା ଭିତରେ ଶୁ କୁଆ ହେଇଯିବୁ।
ହଁ।
ଖାଲି ଲୁଣ ଟିକେ ପକେଇଦବ ରାକ୍ଷସ ମାନେ ଆମକୁ ଶୁକୁଆ ଭାବି ଖାଇବେ।
ହଁ। ଆରେ ଆନ୍ କେମିତି ମାନେ ଯାଆନ୍ତିି ଅ, ମାନେ ଅଧିକ ଏଜ୍ ର ଲୋକମାନେ କେମିତି ଯାଆନ୍ତି ମୁଁ ସେୟା ଭାବେ। ନର୍ମାଲ୍ ମାନେ ଏଇ ବାଲେଶ୍ଵରରେ ଇମାମି ଅଛି, ସେ ଜଗନ୍ନାଥ ମନ୍ଦିର ମୁଁ ଯାଇଥିଲି ଆର ଥର ରଥରେ। ଏତେ ଭିଡ ମାନେ ସେତିକି ଭିଡ ଯଦି ମୋ ଦ୍ଵାରା ଯାଉନି। ତ ପୁରୀ ରଥଯାତ୍ରା ତ ଆହୁରି, ମଣିଷ ମାରିଦେବେ ମୋତେ। ମୋତ ତେ ଲାଗୁଚି ମଣିଷ ମ- ତାର ଉପରେ ଚଢି ମୋତେ ଶୁଏଇଦେବେ ତାପରେ ଚଢିକି ପଳ
ଉଦାବେଳା କରି ପକେଇବେ।
ଏ ହଁ। ଭାଇ କି ଭିଡ ମାନେ ଠାକୁରଙ୍କ ଦୌଡି ଧରିବା ପାଇଁ କି ଛି ମାନେ ମଣିଷ ମାରିଦେବେ।
ଏ ଆଉ ଭୁଲରେ ଯଦି ପଡିଗଲେ ଆଉ ବଞ୍ଚିବା ଟା ଟିକେ
ହଁ ବହୁତ ମରିଯାଆନ୍ତି ବି ଧଳା ଚକଟାରେ ବହୁତ ମରିଯାଆନ୍ତି
ଆଠୁ ଭଲ ବାହୁଡାକୁ ଯିବ ଭାରି ଠିକ
ବାହୁଡାରେ କମ ଭିଡ ହୁଏ କି?
ହୁଁ କମ୍ ଭିଡ ହୁଏ।
ମତେ ଲାଗେ ସେମ୍
ନା ନା ଭିଡ଼ ହୁଏ ବଟ୍ କମ ହୁଏ।
ମାନେ ସମ ସମସ୍ତେ ଟିକେ ରଥଯାତ୍ରାକୁ ଟିକେ ଅଧିକ
ଅଧିକ ଯାଆନ୍ତି ଆଉ।
ହଁ ଯୋଉମାନେ ବି ଟୁରିଷ୍ଟ ଆସିବେ ପୁରୀ କ ବାହାରୁ ସେମାନେ ରଥରେ ଆସିଥିବେ ତ ତାପରେ ବୁଲିକି ମାନେ ରଥଯାତ୍ରା ଦେଖିକି ପଳେଇ ଯାଇଥିବେ ଆଉ ଥୋଡି କିଛି ଦିନ ପରେ ପୁଣି ଆଉ ଆସିବେ ବାହୁଡାକୁ ହଁ ଲୋକାଲ ଥିବେ ହଁ
ହଁ ହଉ ତମେ ଏଠି ସେ ରହିଲା ପରେ ଲାଷ୍ଟ ଟାଇମ ବର୍ଷେ ହେଇଯିବ
ହୁଁ ହୁଁ।
ଆଉ ଯାଇନି ଦିବା ଆଉ ତମେ ତ ତାପରେ ଏବେ ରହିବ ମାନେ ସେଇଠି ତମେ ପୁରୀ ବାସିନ୍ଦା ହେଇଯିବ ଆଉ
ହଁ ନା ପୁରୀ ବାସିନ୍ଦା କଣ ମୁଁ ଚୁପଚାପ ରୁମରେ ରହିବି କ୍ଲାସ୍ ଯିବି ଆସିବି
ହୁନି କାଇଁ
ନା ନା ସେଠିକା ଲୋକ ଭଲ ନୁହନ୍ତି
ଭଲ
ସେଠିକା ଲୋକ ଟୋଟାଲି ଭଲ ନୁହଁନ୍ତି।
ସେମିିକ ଆଉ ଯେ
ପୁରୀ ଟା ଯେତେ ମାନେ ଭଗବାନ ଙ୍କ ଜାଗା ବୋଲି ଖାଲି ଭଲ ଆଉ ନହେଲେ ମାନେ ପୁରୀର ଲୋକମାନେ ଆ ସେ ପରିବେଶ ବହୁତ ଖରାପ
ଦେଖିଛ ଗୋଟେ ପୁରୀର ଯୋଉ ସିରିଜ
କଣ?
ସେ ପୁରୀର ଗୋଟେ ନାହିଁ ସିରିଜ୍ ଗୋଟେ ଗ୍ୟାଙ୍ଗ୍ସ ଅଫ୍ ପୁରୀ।
ମଁ
ଦେଖନାହା ସେ ସେଟରେ ଗୋଟେ କଣ କହିଲ ମୁଭି ଟାଇପ ର ସିରିଜ୍ ସେଟା ଟିକେ ବହୁତ ଖରାପ କରୁଛନ୍ତି ମାନେ ସୋଧା ସୋଧି ହେଈକି
ଗୋଟେ ରିୟାପ୍ ସଙ୍ଗ କି?
ସଙ୍ଗ ତ ଅଛି ଗୋଟେ ବଟ୍ ସେଇଟା ଗୋଟେ ସିରିଜ ଆମରମ ଓ୍ୟେବ ସିରିଜ ସେମତି ସେମତି
ମୁଁ ଦେଖିନି
ସେଟା ଟିକେ ବେକାରିଆ ଆଉ
ଆଚ୍ଛା।
ଆଉ ତମେ କେବେ ଆସିଥିଲ ପୁରୀ?
ମୁଁ ହେଇଗଲାଣି ଦି ବର୍ଷ ତଳେ ଯାଇଥିଲି ଆଉ ଯାଏନି।
ଉଁ ଠାକୁରଙ୍କୁ ଦର୍ଶନ କରିବାକୁ ଭଲ ଲାଗେ ନା ବିଚ୍?
ସାଙ୍ଗ ସାଥି ମାନେ ଡାକିଛନ୍ତି ବହୁତ ଥର କି ଚାଲଯିବା ବୁଲିକି ଆସିବା
ତର ସେଇଠୁ ଟ୍ରେନ ପଡିଛି ପୁରୀ କି ଟ୍ରେନ ସୁବିଧା ନାହିଁ?
ହଁ ଅଛି ନା
ଉଁ ଘର ପାଖରେ ନା
ପାଖ ପାଖ ଆମେ ଭଦ୍ରକ ଭଦ୍ରକ ପରେ ଷ୍ଟେସନ ଅଛି ରେଲୱେ ଶେଷରେ ଆମେ କଣ ଏତେ ତଳେ ତମେ ଭୁବନେଶ୍ୱରରେ ରହୁଛ ବୋଲି ବେଶୀ କହୁଛ ନା କଣ।
ଏ ହଁ ଏଇ ଭ ଭଦ୍ରକ ଟ୍ରେନ୍ ଆସ୍
ତମ୍ ତମେ କୋଉଠି ରୁହ ଭୁବନେଶ୍ଵର ନା କଟକ?
ଭୁବନେଶ୍ୱର।
ହଁ ହଁ ଭୁବନେଶ୍ୱର।
ଉଁ ଆମେ ରହିବୁ କ୍ୟାପିଟାଲରେ-ଏ-ଏ।
ହଁ ତମେ ଆଉ କୁହନି ହେଲା କ୍ୟାପିଟାଲ ଆଉ କ୍ୟାପ୍ ପିଟାଲ ହେଇକି ନାହିଁ ସେଇଟା-ଆ ଗୋଟେ ହେଇଗଲାଣି ବିନ୍ଦୁ ସାଗର କଥା ତ ନ କହିଲେ ଚଳେ।
ସେଇଟା ତ ଗୋଟେ-ଏ-ଏ-ଏ ଉ-ଉ-ଉ ସ୍ପଟ୍।
ତା ନାଁ ଗୋଟେ ଛପ୍ରି ସ୍ପଟ ହେଇଯାଇଛି।
ହଁ ହଁ ଅଧା ପେଣ୍ଟ ପିନ୍ଧିଥିବେ ଅଧା ପେଣ୍ଟ ପିନ୍ଧିନଥିବେ।
ସେଠି ବା ସନ୍ଧ୍ୟା ଅ ଡେଲି ସନ୍ଧ୍ୟାରେ ସେଠି-ଇ-ଇ-ଇ ବୈଠକ ବସୁଛି ଆମର ସମ୍ ମାନେ ସବୁ-ଉ-ଉ ମାନେ ବସୁଛନ୍ତି ସଙ୍ଗ୍ ଗାଉଛନ୍ତି।
ଇଏ ତ ଚଳିବ ହେଲେ ଜଇଦେବ ଭାଟିକା ତମେ ଚିହ୍ନିନ ବୋଧେ।
କଣ?
ଜୟଦେବ ଭାଟିକା ଜାଣିଛ?
ହଁ ହଁ ଜାଣିଛି ଜାଣିଛି।
ହୁଁ ସିଏ ଆହୁରି କର୍ଦ୍ୟଯ୍ୟ ହଁ କରିବାକୁ ଏଡେ ବଡ କ୍ୟାପିଟାଲ ମାନେ
ଶ୍ୱର-ଅ-ଅ ସବୁଠୁ ବେଷ୍ଟ ପାର୍କ କୋଉଟା?
ବେଷ୍ଟ୍ ପାର୍କ ବୋଲେ-ଏ-ଏ ଏମିତି କିଛି ନାଇ ଯୁଆଡେ ଯିବ ସିଆଡେ ବେଷ୍ଟ।
ହୁଁ।
ଯାହାକୁ ଯଉ ପାର୍କ ବେଷ୍ଟ ଯାହାକୁ ଯଉଟା ପାଖ ହେଲା।
ହଁ ହଁ ବୁଝି
ଆମେ ତ ଯାଇପାରିବୁନୁ ଆମେ ସିଙ୍ଗିଲ ଲୋକ କପୁଲ ମାନଙ୍କୁ ପଚାରିଲେ ଜଣା ପଡିବ କୋଉଟା ବେଷ୍ଟ୍। ଆମେ ତ ସେ ଭକ୍ତ ନୁହଁ।
କପଲ ମାନେ କୋଉଟା ବି କହିବେ ମୁଁ ବି ଜାଣିଦେଇଛି।
ଏଁ
ହୁ ହୁ
ଚାଲୁ ଦୁନିଆ ଏମିତି ଚାଲିଛି ଆଉ କଣ କରିଆ। ବାଲେଶ୍ଵରରେ ତମର ଯୋଉ-ଉ-ଉ-ଉ ନାହିଁ ଗୋଟେ କୋଉ ଗୋଟେ ଜାଗା ଯାଇଚ ଯଉ ଏଇ ସି ପୁର ସି ବିଚ୍ ଭଳିଆ ମ।
ଚାନ୍ଦିପୁର।
ଯାଇଛ?
ହଁ ବହୁତ ଥର ବହୁ-ଉ-ଉ-ଉତ। ଡେଲି ସନ୍ ମାନେ-ଏ-ଏ କହିବାକୁ ଗଲେ ଲାଷ୍ଟ ଟାଇମ ମୋର୍ ଯଉ ମେସ୍ ଛାଡିବା ଛାଡିବା ଥିଲା। ଗୋଟେ ମନ୍ଥ କି ହଁ ଗୋଟେ ମନ୍ଥ କି ପନ୍ଦର ଦିନ ଭଳିଆ ମୁଁ ଡେଲି ଚାନ୍ଦିପୁର ଯାଏ।
ସେଇ ଜାଗା କଣ ପୁରୀ ଭଳିଆ?
ନା ନା ସେଠି ଟୋଟାଲି ପାଣି ନାହିଁ ସେଠି ଟୋଟାଲି ତମେ ସମୁଦ୍ର ମଝି କୁ ବି ପଳେଇବ ଜଣେ ମଣିଷ ଚାଲି ଚାଲିକି ସେଠି ପାଣି ନଥାଏ। ପୁରା-ଆ-ଆ ମାନେ ଯଷ୍ଟ ମାନେ ପାଦ ମାନେ ଆଣ୍ଠୁ ତଳକୁ ପାଣି ଥାଏ ଆରାମସେ ମସ୍ତ ଭିଉ ପୁରା ମସ୍ତ। ଆଉ ପାଣି ଆସେ ମାନେ ସମ୍ ଅମାବାସ୍ୟ ରେ ଆସେ ପୂର୍ଣ୍ଣିମାରେ ଆସେ ଆଉ କେବେ କେବେ ଆସେ-ଏ-ଏ। କିଛି ଯଦି ଥାଏ
ଆଚ୍ଛା ଆସିକି ପଳଉଛି ସେଇଟା।
ଆସ୍ତେ କିନ୍ତୁ ନା ନା ନା। ସେମିତି ରେ ଟୋଟାଲି ନୁହଁ ସେମିତି ରେ ମ ମ ପୁରା ସମୁଦ୍ର ମଝିକୁ ଯାଆନ୍ତି ଆଁ।
ସ୍ତୀର ପୁରା ସ୍ତୀର ପାଣି ଟା।
ପୁରା ସ୍ଥିର ପାଣି ଆଉ ଯଦି ବି ପାଣି ବଢିବ ମାନେ ଆସିବ ବି ଯଦି ବହୁତ ସ୍ଲୋ ସ୍ଲୋ ଆସିବ। ତ ଲୋକମାନେ ଫେରିଆସନ୍ତି ଯିଏ ବି ବହୁତ ଦୂରକୁ ଯାଇଥାନ୍ତି କି କଣ। ଦୂରକୁ ତ କେବଳ କପଲ ମାନେ ଯାଆନ୍ତି ଆଉ ଆଉ ଯଦି ପାଣି ଆସେ ପଳେ
ଏବେ ସେଠି ପଳାନ୍ତି ଡିଷ୍ଟାନ୍ସ।
ହଁ ସେମାନେ ହଜି ଯାଆନ୍ତି ମାନେ ଲିଟରାଲି ସେମାନେ ହଜି ଯାଆନ୍ତି ମୁଁ ଭାବେ ବେଳେ ବେଳେ
କୁଳରେ ଯିଏ ଥିବେ ସେ ଭାବୁଥିବେ ଗୋଟେ ପିଁପୁଡ଼ି ନା ଜନ୍ଦା ଯାଉଛି।
ହଁ କିଛି ଦେଖା ହୁଏନି ବହୁତ ଦୂରକୁ ପଳନ୍ତି ପାଣି ନଥାଏ। ପାଞ୍ଚ କିଲୋମିଟର ଛଅ କିଲୋମିଟର ସମାନେ ଦଶ କିଲୋମିଟର ଯାଏ ବି ପାଣି ନଥାଏ। ଚାଲ ଚାଲି ଯାଆନ୍ତି ସେମାନେ। ମତେ ତ ପାଣି କୁ ବହୁତ ଡର ସେ ପାଦେ ପାଣି ଥାଉ କି ଯାହା ବିି ଥାଉ ମୁଁ ଭାଇ ଯାଏନା।
କିନ୍ତୁ ସେମାନଙ୍କର ଯେତିକି କାପାସିଟି ତକ୍ ହୁଁ ଏକୁଟିଆ ତମର ଯିବ ଏ ହଁ ଏକୁଟିଆ କିନ୍ତୁ ତମେ ଯାଇପାରିବନି।
ଏକୁଟିଆ କଣ ମୋ ସାଙ୍ଗ ମାନ ବି ପୁରା ଦଳ ବଳ ହେଇକି ଯାଉ ଆମେ ସମସ୍ତେ ଯାଉ ଥିବେ ମୁଁ ଯାଏନି।
ନାଇଁ ନାଇଁ ମୁଁ କହୁଛିି ମାନେ କପୁଲ କଥା କଣ କହିଲ ସେମାନେ ଦି ଜଣ ଆଙ୍କ ମିଶି ଶିକି ଗଲେ ପଳେଇବେ କୋଡିଏ ତିରିଶ କିଲୋମିଟର କିନ୍ତୁ ଯଦି ତାଙ୍କୁ ଏ କା କା କୁ ପଠେଇବ ତୁ ଏପଟେ ସେପଟେ ଯା
ନା ନା ସେମିତି ସେମିତି କେମିତି ହବ। ସେ ସମୁଦ୍ର ପାଣି ପୋଛେ ଆସିବନି ମାସ ମାସ ଧରିକି କିନ୍ତୁ ଏହେ ଟା ହବନି ଏଇଟା ହବନି।
ସେମାନଙ୍କର ଗୋଟେ ଅଲଗା ମୋଜ୍ ଥାଏ।
ପୁରୀରେ ତ ଛାଡ ପୁରୀରେ ତ ମୋତେ ପାଣି ଛୁଇଁବାକୁ ବି ଡର ଲାଗେ।
ହୁଁ।
ଆଉ କିନ୍ତୁ ଅ ବାଲେଶ୍ଵର ରେ ଆଉ ଗୋଟେ ବିଚ୍ ଅଛି ମାନେ ଆହୁରି ବହୁତ ସାରା ବିଚ୍ ଅଛି ଦୁବଲାଗଡି ବିଚ୍ ଅଛି ସେଠି ଟିକେ ପାଣି ଆସେ ଆଉ
ବାଲେଶ୍ବରରେ କଣ ଗୋଟେ ଫେମସ ଜାଗା କଣ ଗୋଟେ ଅଛି ବୋଲି
ଫେମସ ଜାଗା ଅଛି ଆମ ପଞ୍ଚୁଲିଙ୍ଗେଶ୍ଵର ଅଛି ଠାକୁରଙ୍କ ଜାଗା। ଇମାମି ଅଛି ଆଉ ଚାନ୍ଦିପୁର ତ ଆଉ ଆଉ ତ ବହୁତ ସାରା ମାନେ ବହୁତ ଜାଗା ବି ଅଛି।
ସ୍ଵର ସ୍ଵର ରେ କଣ ଗୋଟେ ଅଛି ନା କଣ।
ଲୁ ଲେକ୍।
ସ୍ବର ସ୍ବର ବୋଲି ଗୋଟେ ଯାଗା ନାଇ କି।
ହଁ। ସେଇ ସୋରପଟେ ପରା ସବୁ ପଞ୍ଚୁଲିଙ୍ଗେଶ୍ୱର କ୍ଷୀରଚରା ଗୋପୀନାଥ। ନୀଳଗିରି ଆଉ ନୀଳଗିରି ସାଇଡ୍ ବି ଅଛି ସବୁ ଭଲ ଭଲ
ଆଉ ଇଏ ଆମର ଯାଇଛ କି ନାଇଁ ଆମର ମିନି କେଦାରନାଥ।
ମିନି କେଦାରନାଥ ଯାଜପୁର।
ହଁ ଯାଜପୁର।
ନାଁ ମୁଁ ଯାଏନି।
ଏବେ ନୂଆ ହେଇଚି ନା?
ହଁ ସେଇଟା ନୂଆ ହେଇଚି। ତମେ ଯାଇଚ?
ନା ମୁଁ ଯାଇନି। ଆମ କଟକରୁ ପାଖ ଯେ ମୁଁ ଯାଇନି।
ହଉ ହଉ ପରେ କଥା ହବା ଟା ଟା।
ଓକେ ଟା ଟା।